ଅ ହାଲୋ। କଣ କରୁଚ? ଶୁବୁଛି।
ହ ଶୁୁଭୁଛି ତମେ କାଣ କରଛ ହଁ?
ହଁ ବସିଛି କଣ କରୁଛ ତମେ?
କାମ କରୁ ଥିଲି ପ୍ରୋଜେଟ କାମ କରୁଥିଲି। ଶୋଇବା ପାଇଁ ଯାଉଥିଲି ତମକୁ ଫୋନ କଲି ଆଉ।
ହୁଁ ହୁଁ କଣ ଖାଇଲ?
ଟି ଗଛ ଛତୁ ବିକି ହେଇଥିଲା ଛତୁ ଟିକେ ରଖା ହେଇଥିଲା। ତମେ କଣ ଖାଇଲ?
ମୁଁ ରୁଟି ଆଉ ଭଜା କରିଥିଲି ଖାଇଥିଲି ମିଠା ଆଉ ଘରେ ଘରେ ଏବେ କିଏ କିଏ ସବୁ ଅଛ?
ବାପା ଅଛନ୍ତି ମାମା ଅଛନ୍ତି।
ସମସ୍ତେ ଖାଇକି ଶୋଇଲେ ଣି। ହୁଁ ହୁଁ ଆଚ୍ଛା। ଓ ହୋ।
ବାବା, ମାମା ଆଉ
ହଁ ଠିକ ଅଛି। ଆଉ ତମର କଣ ଧାନ ଚାଷ ହଉଛି ଏବେ?
ଧାନ କଳାକେନ୍ଦ୍ର ପଟୁ
ହୁଁ। ହୁଁ। ଅ ହୋ।
ଡ଼ିସେମ୍ବର ଫାର୍ଷ୍ଟ ଲାଷ୍ଟିକ ଜଉ ଥିଲା
ଓକେ।
ସେ ତାର ସେ ଦଉଛନ୍ତି। ତମ ଆଡେ କଣ କେମିତି ମଣ୍ଡି କରୁଛନ୍ତି?
ହଁ। ହଁ ମଣ୍ଡିରେ ଦିଅନ୍ତି। ମଣ୍ଡିରେ ଦିଆଯାଏ। ଶୁଭୁନାହିଁ।
ମଣ୍ଡି ରେ ଦିଆଯାଏ ନା ବେପାରିକି ଦେଇଦିଅ।
ବେପାରୀ ଆମର ଅଳ୍ପ ହୁଏ ନା ହେଥିପାଇଁ ବେପାରୀ ଦେଇ ଦିଆତ୍ନି ଆଉ। ଆଉ ରଜରେ କୋଉଠିକି ଯାଇଥିଲ ବୁଲିବା ପାଇଁ।
ରଜରେ ପୁରୀ ଯାଇଥିଲି ଆଉ ତାରିଣୀ ଯାଇଥିଲି।
ହଁ।
ପୁରୀ ଯାଇଥିଲି ତଥାପି ରଜ ଥିଲା ଦିଇ ତୀନିଦିନି ପୁରୀ ଯାଇଥିଲି।
ହଁ।
ସେଠି ଏ ସାଙ୍ଗସାଥି ସବୁ ପାଞ୍ଚ ଛଅ ଜଣ ହେଇକି ଯାଇଥିଲୁ। ଦ ତିନି ଦିନ ଖଦର ହିଲୁ ପୁରୀରେ। ସମୁଦ୍ର କୂଳରେ ଲଢ ଫଡି ଭାଙ୍ଗିଲୁ ବୁଲିଲୁ। ବୁଲିକି ତା ଉପରେ ଠାକୁରଙ୍କୁ ଦର୍ଶନ କରିବି ଆସିଲୁ ଏକରକୁ। ଏଇଠୁ ଯେ କୋଣାର୍କ କୋଣାର୍କ ହେଇକି କୋଣାର୍କ। କଣ ହେଇକିରି କୋଣାର୍କରେଏ କରିକି ତାପରେ ବୁଲାବୁଲି କରିକି ଚନ୍ଦ୍ରଭାଗାନ ଚନ୍ଦ୍ରଭାଗାନ ବୁଲାବୁଲି ନନ୍ଦନକାନନ ପଳେଇକି କାରଣ ଆଉ ଏଇଠି ଗୋଟେ ରହୁମ କରିବୁନି। ମି ଭୁବନେଶ୍ର କହିଲି ଭୁବନେଶ୍ରରେ ସେଇିନ ରାତି ରହିକି ଦିଦିନପୁରୀ ରହି ତା ପଦର ଦିନ। ଯାଇକି ଭୁବନେଶ୍ଵର ରହିଲୁ ଭୁବନେଶ୍ଵରରେ ନନ୍ଦମିତାନ ବୁଲିଲେ। ତାପରଦିନ ଆମର କହିଲୁ ଆଉ ତାପରେ ରଜ। ଲଷ୍ଟେ ସେଣ୍ଡ ରଜ ଦିନ ତାାରିଣିଗଲୁ।
ହଁ।
ଚାରିଣି ଯାଇକି ସେଠି ବୁଲାବୁଲି କରିକି ଚାରଦିନ ଚାରିଣି ସେଇଦିନ ପଳେଇଲୁ। ମହାପୁରଥିଲି ଦର୍ଶନ କରିଲୁ ଦର୍ଶନ କରି ଦେଇକି ପ ଜଗନ୍ନାଥ ତ ଆାନେ ଶହ ଶହ ଲୋକମାନେ ମାନେ କଳ୍ପନା ବାହାରେ। ପନା ଭନା ସେ ଲୋକ। ବହୁତ ଭିଡ଼ା ସେ ତିନ ଚାରି ଘଣ୍ଟା ଲାଇନ ଠିଆ ହେଲା ପରେ। ଦଶନ ପାଇଲୁ। ସେଠୀ ପହଚିଲୁ ମାନେ
ହଁ।
ପ୍ରସାଦ ଖାଇଚ ନା ଖା
ହଁ। ତମେ କେତେ ଥର ପ୍ରାୟ ଗଲଣି ପୁରୀ? ହଁ।
ହଁ। ହଁ। ଏମିତି ତା ଡୋରି ନ ଲାଗିବା ପର୍ଯ୍ୟନ୍ତ ସେଠିକୁ କେହି ଯାଇପାରିବେନି। ଏମିତି ମାନେ ତାଙ୍କର ଯୋଉ ଯା ଯାଇଛି ମୋ ଯାଙ୍କ ସହିତ ତାଙ୍କ ଫ୍ୟାମିଲି ପୁରା ବାହାହେଇ ରେ ରହିଲେ ସମସ୍ତେ ଯିବାର ଥିଲା ଏ ସେ ବାହାରିକି ରହିକି ଶାଢୀ ମାନେ ସଜବାଜ ହେଇ ପଡିଥିଲେ ବି ତା ଭାଉଜମାନେ କିନ୍ତୁ ଯାଇପାରିଲେନି। ନାଇ ନାଇ ତାଙ୍କର ତାଙ୍କ ଆଈ ଆଉ ଗୋଟେ ଭାଉଜ ସିଏ ସେମତି ଆସିବା କଥା କ କାଲକାଟାରୁ ସେମାନେ ଆସିି ବାହାରିକି ଷ୍ଟେସନରୁୁ ପଳେଇଲେ ଗାଡି ପାଇଲେନି। ଜାଣିଚ ମାନେ ମୁଁ ସେଇଠୁ ଭାବିଲି ଯେ ଜାଣିଲେ ଯେ ମାନେ ଠାକୁରଙ୍କ ଡରି ନ ଲାଗିଲେ କେହି ଯାଇପାରିବେନି ହେଲା ଆମର ବି ଯିବା କେତିୁ ତର ତାଙ୍କ ଫ୍ୟାମିଲି କେହି ଗଲୋନି ମାନେ ଆମେ ବି ଯାଇନଥାନ୍ତୁ କେ ଠାକୁରଙ୍କର ଡୋରି ଅଛି ଆମେ ବି ଆମେ ମାନେ ପଳେଇଲୁ ସେମାନେ ଯାଇପାରିଲେନି ଆମର ଲାଗିଯାଇ ସେ ଧରି ଆମେ ପଳେଇଲୁ ଆଉ।
ରଜରେ କଣ?
ଆଜ୍ଞା। କଣ ସେମିତି ପିଠା ପଣା ତାଙ୍କ ଘରେ କରିଥିଲେ ଆଉ। ଖାଇଥିଲୁ ଆଉ। ହୁଁ। ହୁଁ। କଣ ପୋଡ ପିଠା କରିଥିଲେ ଖାଇଥିଲୁ ଆଉ। ପୋଡ ପିଠାରେ ପୋଡ ପିଠାରେ କଣକଣ ପଡେ? ହ୍ୟାଲୋ।
ପୋଡ ପିଠାରେ, ତ ବହୁତ ଜିନିଷ ପଡେ। ତାଙ୍କର ପକେଇଥିଲେ, ଫାଷ୍ଟଲି ତ ତାର ହଁ, ବିରି ଆଉ ଚାଉଳ ଦରକାର ନା ପୋଡ ପିଠାରେ ଆଉ ଚାଉଳ, ବିରି ପକେଇଥିଲେ। ତାପରେ ନଡ଼ିଆ ଥିଲା କା ଆଉ। ବାଦାମ ବନେଇ ଥିଲେ। କରିଥିଲେ ଆଉ। ହୁଁ।
ଆଉ
ଆଜ୍ଞା। ଶୁଭିଲା ନାହିଁ।
ଏଇ ନାଇଁ ରିଭିଉ।
ମୁ ଖାଇନି ବୋଲି ତ, ଭଲ ଲାଗେ ନ ପାନ ଖ ନ ଖାଇବାକୁ ଖାଇ ନଥିଲେ। ଆଉ ସମସ୍ତେ ଖାଇଛନ୍ତି ଆଉ। ହୁଁ। ହଁ। ମୋତେ ଟୋଟାଲ ପାନ ଖାଇବାକୁ ଟୋଟାଲ ଭଲ ଲାଗେ ନା। ମୁଁ ବିଲକୁଲ ବି ଖାଏନି। କେବେ ବିି ରଜରେ ଖାଏନି। ହୁଁ ଆଉ। ତମର ପରା, ତମର ମାନେ ଧାନ ଚାଷ ହୁଏ। ତ ତମର ବାଦାମ ଫାଦମ ଚାଷ ହୁଏ ନାହିଁ। ନାଇଁ।
ହେଁ ଆସ।
ହଁ ନଦୀ ଅଛି ନା ତମର?
ହଁ।
ସେ ଭାବ ଶିଖ ଶିଖ
ହ ହୋ। ହ। ଓହ।
କଣ ଖାଇଥିଲେ?